ହାଲୋ।
ହଁ। କଁ କରୁଚୁ ଖାଇସାଇଲୁଣି?
ମୁଁ କଣ କରିବି ଏଇ ବସିଚି ଆଉ ହଁ ଖାଇ ହେଇ ସାଇଲିଣି ଆଉ ତୁ?
ହଁ ମୁଁ ଖାଇସାଇଲିଣି। ଖାଇକି ଏଇ ଯୋଉ ଶୋଇଚି ଟିକେ ଆଉ କଣ କରିମି ମୋବାଇଲ ଦେଖୁଚି ଆଉ। ତୁ କଣ କରଚୁ?
କଣ କରିବି ମୁଁ ଏଇ ବସଥିଲି। ମୋବାଇଲ ଦେଖୁଥୁଲି ଏଇ ଯୋଉ ଟିକେ ବାହାରେ ଡ୍ରେସ ଗୁଡା ଶିଖୁଥିଲା ଛୁଟି ତ ତାକୁ ନେଇକି ଆସିି ଆଣିଲା ପରେ ଆ ଆମ ଘ ଘର ସେଇ ପୁରୀ। ପିଜୁଳି ଗଛ ଅଛି ବୋଧେ ପିଜୁଳି ଆଇଁଲେ ପିଜୁଳି ଆଣିକି ଖାଇଲେ। ହଁ ଖାଇଲି ତା ବସି ଖାଉଚି ଆଉ କଣ କରି
ଓହୋ ପିଜୁଳି ଖାଉଚ ତମ ଘର ପାଖରେ ହୋଉଚି? ଆ ବଢିଆ ଆଉ ତ ଖାଉଥୁବୁ ରଜ ଆଉ ନାଇଁ କି। ହଁ ଖାଆ ମ। ହଁ ଆମ ଆଡେ ବି ଦିଇଟା ପଠା ଇଏ ପଠା ଆମେ ବି ଟିକେ ଖାଇବୁ।
ହଁ କିଛି କାମରେ ହେଇଥିଲେ ସିନା ଯଦି ଆମର ତ ନାଁ ଆଉ ଜଣଙ୍କର ଘର ସେ କେବଳ ସେଇଆ ପା ମୁଁ ଖାଲି ଆମେ
ଓ ଆଛା ଏମିତି ତାହେଲେ। ମୁଁ କହିଲି ତମର ଅଛି ନା କଣ।
ନା ମ ଆମର କୋଉଠି ଅଛି ଆମର
ଆଉ ଆଉ ସବୁ ଖବର କଣ ଭଲନା?
ହଁ ଖବର ଭଲ ସବୁ ଭଲ ଯେ କିନ୍ତୁ ଟିକେ ଟିକେ ଏବେ ଅସୁବିଧା ଆଉ। ନାଇଁ। ଆଉ ତୋ ଖବର କଣ ସବୁ ଭଲ ନା ପଢାପଢି କେମତି
ହଁ ଭଲ ପଢାପଢ଼ି ତ ଚାଲିଚି ସରିଲେ ଦେଖିବା କଣ ଗୋଟେ କରିବା ଆଉ।
ଓହୋ ସରିଲେ ଦେଖିବା କଣ ବୋଲି କ ଆଚ୍ଛା ତଥାପି କଣ ଗୋଟେ ସେଟ୍ କରୁଥିବୁ କଣ କରିବୁ ଲାଇଫ ପାଇଁ
ହଁ ନା ସେ ତ କରିଚି ଦେଖା ଯାଉ କଣ ହୋଉଚି କରିବ ବୋଲି ଭାବୁଛି। କରିବି ଯାବି ହେଲେ ଆଉ।
ଓହୋ। ଠିକସେ କୋଉଠି କି ଇଏ କରିବା ଆଉ। ସିଦ୍ଧାନ୍ତ କିଛି ନେଇ ନ ଆଉ। ହଁ ଆଚ୍ଛା ଠିକ ଅଛି ତାହାଲେ ଆଉ। ଆଉ ଆଉ କଲେଜ କେନତି ?
ହଁ ଯାଉଛି କାଲି ଯାଇଥିଲି ତାପରେ ଆଉ ଯାଇନି। ନା ଯାଇନି ଏଗଜାମ ବେଳେ ଯିବି ଏକାଥରେ।
ଓହୋ ଏଗଜାମ ଅଛି ନାଇଁ କି।
ଅଛି ଆଉ। ଅଛ ମାନେ କଣ ଏଇ ଯୋଉ ଜୁଲାଇ ଫାଷ୍ଟ ସପ୍ତାହରେ କରିଦେବେ ପହିଲି ସପ୍ତାହରେ କରିବେ ବୋଲି କୋହୁଛନ୍ତି। କଣ କରିବେ ନୋଟିସ ଆସିଲେ ଜଣାପଡିବ ଆଉ ହୁଁ।
ଓହୋ ତା
ହୁ ହ
ଆ
ହୁଁ ହ ହଁ କରୁଛି ହଁ ଭଲ ତ ଚାଲିଛି ଆଉ। ଆଉ ତୋ ଖବର କଣ କେତେ ବାଟ ଗଲାଣି କେତେ ଦୁର ଗଲାଣି କଣ ସବୁ ହେଲାଣି?
ଖବର ତ ସବୁ ଭଲ ଚାଲଚ୍ଛି ଆଉ ସେ ହେଇନି ଆଉ। ଆଉ ଭଲ ଜଣା। ହୁଁ ବାହାଘରଟା ହବ।
ପଡ଼ିଛି ହବ ଛାନିଆ କାଇଁ ହୋଉଛୁ। ହବ ବା ଆଙ୍କର ତ କହୁଛନ୍ତି କରିବେ ବୋଲି ଆଉ ଆଙ୍କର ବି ରାଜି ତାଙ୍କର ବି ରାଜି। ହଁ ଦେଖାଦେଖି ସରିଲାଣି ବାହାଘର କରିଦୋବୁ ଏଇ ଦଶ ତାରିଖ ଭିତରେ କରିଦେବ କଣ କହୁଛନ୍ତି।
ଯାହା ହେଉ ଶିଘ୍ର ଯା ଭଲ ସେ କରିଦୋବୁ ନା ଠିକ୍ ଠାକ୍ ନା। ହେଲା ଆଉ ଭୋଜି ଗୋଟେ ତମ ଘରେ ହବ ଆଉ।
ନା ଏବେ ଆମ ଘରେ କଣ ଶେଟା ଆମର ଘର ପାଖେ ନା ତାଙ୍କର ହବ ଆଉ।
ଯାମ ନ ସେ ତ ମ
ହଁ ତ ବାଜିବ ଆଉ କଣ କରିବା। ହଉ ହେଇଗନେ ଭଲ କଥା ନାଇ ଓ ବାହାହେଇକି ଗଲେ ଭଲ ନଅ ଟ ବା
ହଁ ପା ଯେତେ ଶିଘ୍ର ସେ ହଁ।
ହଁ। କଁ କରିବି ବସିଛି ଆଉ।
ହଁ ତୋ ଖବର କଣ? ଭଲ ନାଁ ସବୁ? ହୁଁ। କେବେ ଯିବା ମ?
ହୁଁ ଜିବା ମୋ ପରୀକ୍ଷା ଫରିକ୍ଷା ଟିକେ ସରିଯାଉ। ତାପରେ ଦେଖିବା କେମିତି କଣ କରିକି ଯିବା ଆଉ ନହେଲେ କଣ ହବ ନା। ହୁଁ ଯିବା ନା ଆଉ। ଯେମିତି ହେଉ ଯିବାକୁ ପଡିବ ନଗଲେ ହବନି ବୁଝିପାରୁଛୁ କି। ଯେତେ ଜଣ ହେଇଯାଉ ଯିବା ମାନେ ଯିବା ହେଲା। ଆଚ୍ଛା ଠିକ୍ ଅଛି ତାହେଲେ। ତୁ ଖାଲି ପ୍ଲାନିଂ କରି ରଖ ଆମେ ବାହାରିବା ତ ଯିବା ଆଉ।
ହଁ ହଁ। ମୁଁ ଖାଲି କରି ରଖୁଛି। କହିଲେ ହଁ ଯିବା ଆଉ ହୁଁ। ଆଉ ଜାଣିଚୁ ନା ଆସିଲୁ ଇଆ କଥା ହଁ କ ନାଇଁ କଣ ନା କଣ କହିବି ତତେ ଯାହା ହୋଉ। କଣ କହିବି? ଝଡିଗଲାଣି ଦେହ ବି ଖରାପ ହୋଉଛି ଆଉ। ହଁ ସେ ଯୋଉ ସେ ଯୋଗୁ ତାର ମୋବାଇଲ ହଁ
ଏଇ ତାର କହୁଛନ୍ତି। ହୁଁ ଭଲ ଆଉ ନୁହେଁ। ଏତେ ସବୁ କରି ଗଲେଣି। ହଁ। ମାନେ କରୁଛି କଣ ପରାପ ତ ବସିଯିବ ତୁ ନୂଆ ବାହା ଘର ତାର ହବନି।
କରୁନାହାନ୍ତି। ନା ତ କରୁନାହାନ୍ତିବୋଲି ରଖିଛନ୍ତି ତାଙ୍କୁ କହିଲେ କଣହବ।
ହଁ ପା ତଦେଖୁନ ରହିଥିଲେ କିଛିଗୋଟେ ଇଏ କହନି କି କଣ। କହିବୁ କଣ ହୁଁ ଇଏ କରିଦବା କଥା ନା ନ କଲେ କଣ ହ ଆଚ୍ଛା।
ହଁ ପା ତୋ ଭାଇ ତ କରୁ ନାହାଁନ୍ତି। ହଁ ରଖୁଚି
ହୁଁ ହୁଁ। ମାଉଁସ। ବାହା ସାହା ହେଲଣି ଏବେ କଣଟେନସନ୍ ଚାଲିଚି।
ସେଇ ପଢ଼ୁଚି ଆଉ ଜଣେ ତ ପଢୁନି ଟୋଟାଲି। ହୁଁ ସେ ତ ଭଲ ପାଉଚି ଆଉ। କାଉ କଣ ତାର ହେଲା। ଷ୍ଟାଟସ୍ ଷ୍ଟୋରି ପକଉଚି। ହୁଁ ଉ ହୁଁ।
ଉଁ ହୁଁ।
ହୁଁ।
ହୁ ହୁଁ। ହଁ ତାଙ୍କର କରନ୍ତୁ ଜେ ଜାହା କରିବା କଥା ଆଉ କଣ କରିବୁ। ଖାଲି ଗୋଟେ ପଚାରିବା କଥା ଜାଣିବା କ ଥା ନହଲେ ଆଉ କଣ କହିବୁ।
ହଁ ସେଇଆ ଆଉ। ଯିଏ ଯେମିତି କରିବ ସିଏ ସେମିତି ହିଁ ହବ। ହଳ କରିବ ଆମେ କିଛି କହିଁପାରିବାନି କରୁଛିନା କିଛି କରନ। ହଁ ଏବେ ଯୋଉ ସେ ସବୁ କଣ କଣ କେମିତି ହଁ ମାନେ। ତୁ କଣ କରୁ ଆ ଅନସ କରୁ ନା ଆପଣା ନା ନିଜା। ନାଇଁ ଜଳା କେମିତି କଣ କରିକି ଖାଉଚଆଉହଁ। ନିର୍ଜଳା କରୁଚି ନିର୍ଜଳା କରିବ ନା କଣ କରିବ।
କରିବ ନା ଆଉ ମୁଁ ତ ସବୁବେଳେ। ହ ତାପରେ ହୁଁ ତାପରେ ଆମର ଖାଉଚୁ। ଅନ୍ନ ହୁ ହୁଁ ମୁ ଯୋଉଟା କହିଲି ତ୍ରିଫଳା ଗୋଟେ ଫଳ ଖାଇଚି ପାଣି ଆଉଏବେ ଉଁ ଏତେ କର
ଯୋଉଗୁଡା ବଡ ନ ହେଲେ ପାଣି ପିଇଦିଏ ଫଳ ଖାଇ ଦିଏ କରୁ ଆଉ ଆଉ ହୁଁ। ଆର ଚାରଟା ମାନେ ଉପାୟ ପଦ୍ଧତି। ପଟେଲ କାଟିଦେ। ଭଜନରେ ଝୁମେଇବୁୁ ଗାଇବୁ ସେଇ ସେଥିରେ ବୁଝେ କଁ ମୁଖନ କରିବତେ ତ ବହୁ ଭଗବନ୍ ଅଛନ୍ତି ନା ଆଉ କିଛି ଦର୍ କାର୍ ନାଇଁ ସବୁ ଅକା ତାଙ୍କ ବିନା କିଛି, ଆମେ ତ ନିମିତ ମାତ୍ର। ଆଉ ସ ବାକି ସବୁ ସେ ମୁଁ କରି କରାଉ ଥାଏ ଯିଏ ତା ବିନା- ହଁ।
ହଁ ଠିକ୍ କଥା। କ ବିନ୍ସ କହିଲା ବାଲା ସିଏ। କରେଇଲା ବାଲା ସିଏ ଆମେ ବାସ୍ ନାମ୍ ନାଆକୁ ମାତ୍ର। ଆମେ ବାସ୍ ନିର୍ମିତ ମାତ୍ର ସେ ଯାହା ଉପରେ ଯଦି କରୁଥିବେ ଆମେ ଏଠି ପାଉ। ସେ କେମିତି ନବ ଆମ ସହ ନିହାତି। ଆଉ କଣ କରୁଚ?
ହୁଁ ସିଏ ନ ଚାହିଁଲେ କି କିଛି ହବନି ତାଙ୍କ ବିନା ନହଲେ କିଛି ବି ହବନି, ହୁଁ। ମୁଁ ଯ କ
ହଁ ଜପ କରୁଚି ନା କରେ ଯା କରୁଚି ଆଉ। ହଁ କେମିତି କଣ କରୁଚୁ ତୁ ମାନେ ଆ ଦେହେରେ? କଣ ହ ସକାଳୁ ତୋର କଣ ହେଁ ନିତ୍ୟକର୍ମ କେମିତି କଣ କର?
ମୋର ନା ସକାଳ କେତେ ଉଠା ଗାଧେଇବା ନାମ୍ ଜପ କରିବା ଜପ କରିବା ସାରିବା। ତା ପରେ ସାରିଲା ପରେ ପରିବରା ଭବାନଙ୍କୁ ପୂଜା ସରିଲା ଉପ ବସିକି ଆରାମ୍ ସେ ପଢିବି। ପଢିଲା ପରେ ତାପରେ ଖାଇବା
ହ ହଁ ମଝି ମାଝୀ ଗୁଡା ସାରି ସାରୁଛି ନ ମରପ ମଣ ବସ ଆପଣ ରନ୍ଧା ହେଲ ପୁଣି ଯିବିଜେ ଏଇନା-